ଓ।
ହଁ ଭାଇ କଣ କରୁଛନ୍ତି?
ଏଠି ବସିଛି ଆଉ ଆଉ।
ଓହୋ।
କଣ କରୁଛ?
ନା ମୁଁ ବି ଏଇଠି ବସିଛି।
ଆଉ ଖାଇ ସାଇଲଣି?
ହଁ ହଁ ଖାଇସାଇଲିଣିି। ଆପଣ ଖାଇସାଇଲେଣିି?
ହଁ।
ହୁଁ କଣ ଖାଇଲେ?
ଅରୁଆ ଡାଲମା ହେଇଥିଲା ଭଜା କାକୁଡି ପାମ୍ପଡ।
ଆଜ୍ଞା।
ଆଉ ତମେ।
ମୁଁ ସେଇ ଭାତ ଡାଲି ମିଲମିକର ତରକାରୀ ଏଇ ସବୁ ଆଉ।
ଆପଣ ସିଆଡ଼େ ବର୍ଷା ହଉନି ଜୋରେ ଆଉ
ହଁ ମାନେ ନାଇଁ ଆମର ତ ଏପଟରେ ବର୍ଷା ହଉନି। ସେଇଭଳିଆ ପାଗଟା ମାନେ ସେଇଭଳିଆ ବର୍ଷା ହବା ଭଳିଆ ପାଗ କରିକି ରହିଛି। କେତେବେଳେ ହବ ତାହା ବର୍ଷା କଥା କହିହବନି କେତେବେଳେ ହେଇଯିବ କୁଆଡେ କିଏ ଯଦି ବାହାରେ ଯାଇଥିବ ଓଦା ସିଏ।
ଆପଟେ ତ ହଉଛି ମାନେ ବର୍ଷା ଘଡଘଡି କିଛି ମାରୁନାହିଁ ବର୍ଷା ହଉ।
ଓହୋ।
ହ ଜୁଲାଇ ମାସ ଆସିଲାଣି ବ
ହଁ ଏବେ ଏବେ ତ ବର୍ଷା ସିଜୀନ ଏବେ ସବୁ ଚେଞ୍ଜ ହଉଛି। ଦେହ ପେହ ଖରାପ ବି ହବ, ସିଜୀନ ଚେଞ୍ଜ ହେଲ ମାନେ ଦେହ ପା ଖରାପ ହବ ଏ ସବୁ ସବୁ ଗୋଟା ଲାଗିକି ରହେ।
ହଁ
ମେ ବି ସେଇପାଇଁ ଗୋଟା ଜଗିକି ରଖି ଚାଲିବା କଥା ଆଉ ଦେହ ଫେଓ ଜେମିତି ନ ଖରାପ ହଏ। ସେଇଭଳିଆଉ
ହଁ ଅ ବର୍ଷା ବାଗରେ ଡିଜି ଜିର ବହୁତ ଅଧିକା ହୁଅନ୍ତି, ପାନା ଦେଖିବା ଦେଖି ଦେଖି ଚ ଚଳିବା କଥା। ଆଉ ତ କଣ କରୁଚ? କଣ କର କଣ?
ହୁଁ ମୁଁ ପଢେ। ବି ଟେକ୍ କରୁଚିି ବି ଟେକ୍ କରୁଛି। ଆପଣ କନ୍ କରନ୍ତି?
ବି ଟେକ୍ କଉଠୀ କର?
ଆଁ ସେଟା ତ କଇ ହବନି ସେଟାଆ-ଆ-ଆ ଏ ଏଠି କହିବା ମନା ସେ ସବୁ ଜିନିଷ କହି ଏଟା ମନା, ନା ଫାଆଁ କହିବା ଟା ବି ମନା, ଏ ସେଇଟି ଏଠି ସେ ପାଇଁ କିଛି କଇ ହବନି।
କଣ?
ବ୍ରାମ
ବ୍ରାଞ୍ଚ ବ୍ରାଞ୍ଚ କେମିକାଲ ଇଞ୍ଜିନିୟରିଂ। କଲେଜ ନା କହିହବନା ଏଠି କଲେଜ ନା କଇବାଟା ମନା।
ଆ ଆପଣ କଣ କରନ୍ତି?
ମୁଁ ଭାବୁଛି କମ୍ପ୍ୟୁଟର ସାଇନ୍ସ
ଓହୋ ଆଉ ଇଣ୍ଟରନସିପ ଯାଇଥିଲେ ନା?
ଆମ ଅନଲାଇନଇପ କରଛି ଅଫଲାଇନ ପରେ ନାଇ ମାନ ମିଳିଲା ନାହିଁ ଅନଲାଇନ୍ କରୁଛ ଆଉ।
ହ
ହଁ।
ହଁ।
ହଁ ତମର ଇଟର୍ନସିପପଛ ତମେ ତ ଅଫାଇନ ରହୁଛ ହୁଏତ ଅନଲିନି ରେ ତମରତ ନଥିବ
ନାଇଁ ଆମର ଅଫଲାଇନ ହିଁ ଯଆ ଥିଲୁ।
ହଁ ଅଫଲାଇନୀ ଗଲ ମାନେ କେତେ ଦିନ ଭଳି ଇଣ୍ଟସିପ ଚାଲେ ତମର।
ନାଇଁ ଆ ଆରେ ଦେଖ ଇଣ୍ଟଟସି ଫୋର୍ଟ ଥାର୍ଟି ଏଇଭଳିଆ ରହେ। ଠିକ ଅଛି ଆଉ ସିକ୍ସଟି ଏଇଭଳିଆ ରହେ ସବୁ କଲେଜ ଯେତିକି ଦିନି ଛୁଟି ମାନେ ସମର ଭ୍ୟାକେସନ୍ରେ ତୁମେ ଯାଇକି ଇଣ୍ଟର୍ନସିପ୍ କରିବ ମୋର ପଡ଼ିଥିଲା ରାଉରକଲାରେ ସେଇ ରାଉରଲକଲାରେ ହିଁ ମୁଁ ଇଣ୍ଟସିପ୍ କରିଥିଲି। ଆଉ ନହେଲେ ଗୋଟେ ଗୋଟେ ମାସ ହିଁ କରିଥିଲି ସେଠି ଆଉ ନହେଲେ କିଛି ନାହିଁ।
ନା ସେଠି ଦିନକୁ କେତେ ସମୟ କାମ କରିବାକୁ ପଡିବ ନା କଣ କେମିତି?
ସେଠି ଏମିତି ସାଢେ ନଅଟା ରେ ଯିବୁ ତମ ଇନଚାର୍ଜ ଯିଏ ତା ମନ ଇଚ୍ଛା ସେ ଖଟାଏ ତମକୁ।
ପଇସା ପଇସା ମିଳେ ନା ନାଇଁ।
ନାଇଁ ପଇସା ନାଇଁ ଯେ ଖାଲି ତମେ କାମ ଶିକିବ।
କେମତି କଣ ସବ କାମ କର? ହଏ ଏଇଟା କେମିତି କଣ ସବୁ, ପ୍ରଥମ ଦିନରେ ଯାଇ କେମିତି କଣ ସବୁ କଲ?
ପ୍ରଥମ ଦିନ ଫାଷ୍ଟ ହେଲା ଏଣ୍ଟ୍ରି କଲା ବେଳେ, ସେଫ୍ଟି ଫାଷ୍ଟ ହେଲମେଟ, ବୁଟୁ
ଅ ତମର
କେମିକାଲ ଜିନିଷ ତମର ସେଠି ପିନ୍ଧିବ ଭିତରେ ତମର ଯାହା ପିନ୍ଧୁଛ ପିନ୍ଧ। ଠିକ ଅଛି, ଭିତରେ ତମର ଲ୍ୟାବ ଭିତରେ ଆମର ତ ଲ୍ୟାବ ନଥିଲା। ଆମେ ଲ୍ୟାବକୁୁ ଯାଇନଥିଲୁ ଏତେ ଠିକ ଅଛି ଆମର ସାଇଡ ଉପରେ କାମ ଥିଲା। ସାଇଡ୍ ଉପରେ ସବୁ ଦେଖଉଥିଲେ ତା ତାପରେ ଲ୍ୟାବକୁ ବି ନେଇଥିଲେ ଏମିତି ନେଇକି ଲବକୁ ନେଇ ନଥିଲେ। ତାପରେ ଟେଷ୍ଟି ଲ୍ୟାବ କୁ ନେଇଥିଲେ ଆମର ଯୋଉ ଟେଷ୍ଟିଙ୍ଗ ହୁଏ ସେ ସବୁ ଲ୍ୟାବ ଠିକ ଅଛି, ତାପରେ ମାନେ ସେଫଟି ଫାଷ୍ଟ ଫାଷ୍ଟ ବୁଟ ପିନ୍ଧିବ ତାପରେ ହେଲମେଟ ପିନ୍ଧିବ ତାପରେ ଗେଟ୍ ପାସ୍ ଦେଖେଇ ବ ଗେଟ ପାସ ନ ଥିଲେ ଭିତରକୁ ଛାଡିବେନି, ଠିକ ଅଛି ତାପରେ ଆମର ଇଏ କରିବ ଆମର ଅ ଯିବ ଚାରି କିଲୋମିଟର ଚାଲି ଚାଲି ଯିବ ଭିତରକୁ ବୋହୁତ ଭିତରକୁ ଥିଲେ ସବୁଦିନ ଚାରି କିଲୋମି ଯାଉଥିଲୁ ଚାରି କିଲୋମିଟର ଆସୁଥିଲୁ ଚାଲି ଚାଲି। ଛି କେହି ନବାକୁ ନଥିଲେ ହଁ ଚାଲି ଚାଲି। ହଁ ଚାଲି ଚାଲି। ଚାଲି ଚାଲି ଗାଡି ଫାଡି ତମକୁ ନବା ପାଇଁ କେହି କିଛି ନଥାନ୍ତି ମାନେ ନେଇଯିବେ ଲି ଲିଫ୍ଟ ମାଗିଲେ ଦେଇଦେବେ, କିନ୍ତୁ ଲିଫ୍ଟ ମାଗିବ କଣ ଗୋଟେ ସେ ତାଙ୍କ କାମରେ ଯାଉଛନ୍ତି ତାଙ୍କର କୋଉ ସାଇଡ ପ୍ଲାଣ୍ଟ କଣ ସେଟା ଆମେ କେମିତି ଜାଣିବୁ ଉବର ଭିତରୁ ଭିତରକୁ ଛାଡନ୍ତି ନା। ଭିତରେ ମାନେ ପ୍ଲାଣ୍ଟ ଭିତରେ ଆମେ ଚାରି କିଲୋମିଟର ଚାଲୁ।
ଓହୋ ଏତେ ବାଟ କାଇଁ ବଡ ଏରିଆ ଟେ ନା
ହଁ ବହୁତ ବଡ ଏରିଆ।
ହଁ ହଁ।
ହୁଁ ହୁଁ। ତାପରେ ସେଠି ଚାଲି ଚାଲି ଗଲା ପରେ ତାପରେ ସେଠି ସେଠି କାମ ହୁଏ। କି ଏଇ ସବୁ ଶିଖେଇଲେ କୋଇଲା କୁ କେମିତି କୋ କରେ ବନାନ୍ତି ଏଇ ସବୁ କେମିତି କଣ ଜାଣିବ ଉଁ କୋଉଠିରେ କଣ ଚେଞ୍ଜ ହଉଛି କେମିତି କଣ କେମିକାଲ ସବୁ ବାହାରୁଛି ତା ଧୂଆଁ ରୁ ଏଇ ସବୁ ଶିଖ
ତମ ଫାଇନାଲ ମନେ ପ୍ରଡକ୍ଟ କଣ ବନାଅ?
ପ୍ରଡକ୍ଟ ଆମର ବନା ହଏ କୋଇଲା ଆସେ। ଉ ମାନେ କୋଇଲା ଆସେ ତାକୁ ଜଳା ହେଇକି କିଉନ୍ନତ ମାନର କରା ହୁଏ ହାଇଗ୍ରେଡ ର। କରା ହୁଏ ତାପରେ ଏ ତାକୁ ଥଣ୍ଡା କରା ହେଇକି ବ୍ଲାସଫନାସ ଅଛି। ଠିକ ଅଛି ସେଠି ବ୍ଲାସଫରସା ଅଛି ବ୍ଲାସଫରମାନ ପଠା ହୁଏ।
ଆ
ବ୍ଲାସନାରେ ତାପରେ ସେଠୁ ଅଲଗା ଅଲଗା ଡିଫ ଡିଭିଜନ ହୁଏ। ବା ଆମେ ଆଉ ଜାଣିନୁ କଣ ସେଠି ସେ କଣ କରନ୍ତି କୁଇଲା କୁ ନେଇି କଣ ନାହିଁ। ଆମେ ସେଇଟା କି ତୁ ଆମେ କିଛି ଜାଣିନୁ ଆମ ଆମର ଏତିକି କାମ ଯଉ ଫାଷ୍ଟ ଯଉ ମ୍ୟାନୁଫକ୍ଚ ଟା ହଏ ଯୋଉଠୁ ମାନେ ବାହାରିଲା। କୋଇଲା ଟା ଆଇଲା ତାପରେ କରିକି ଯୋଉ ଦିଅନ୍ତି ସେଇଟା ଆମ ଉପରେ। ଆମେ ଯଦି କରିକି ନଦବୁ ତାହେଲେ ସେଠି କାମ ଚାଲିବନି। ଠିକ ଅଛି ଆମର ଯଦି ଗୋଟେ ଦିନ ସଟଡାଉନ ହେଇଗଲା ତାହେଲେ ତାଙ୍କର ବି ସଟ୍ଡାଉନ ଗୋଟେ ଦିନ ହେଇଯିବ।
ତମେ ମାନେ କଣ ଏକୁଟିଆ କରୁଥିଲ ନା ତମ କି ସାଙ୍ଗ ଫାଙ୍ଗ ବି ଥିଲେ କଲେଜ ରେ ସେଠି।
ନାଇଁ କଲେଜ ରେ ତ କେହି ନଥିଲେ। ତାପରେ ଇଏ ର ବି ଆମର ଅ ଆମର କଣ ମୋ ସାଙ୍ଗରେ ଦିଟା ମୁଁ କେମିକାଲ ଆଉ ଦି ଜଣ ମେଟା ଥିଲେ ଏନ ଆଇଟି ରାଉକେଲାର।
ଓ ହୋ ସେ ହଷ୍ଟେ ହଷ୍ଟେଲଫଷ୍ଟେଲ ନେଇକି ରୁହ ନାକ?
ନା ହଷ୍ଟେଲ ନୁହଁ ଆମ ଜଣକ ରିଲେଟିଭ ଘରେ ରହୁଥିଲି ଆଉ।
କେମତି କଣ କେମତି କଣ୍ଟାକ୍ କରି କଲେଜ ତମକୁ ପଠେଇବା ନା ତମେ
ନାଇଁ ଆମେ ନିଜେ ଆମେ ନିଜେ କ ଇଏ କରିକି ଯାଉ। କଲେଜ କିନ୍ତୁ ଦିଏ କଲେଜ ଏମିତି ନାହିଁ କି କମ୍ପାନୀ ଦିଏନି କଲେଜ ଦିଏ କିନ୍ତୁ? ଇଏ ହଏ ଆଉ ଆମେ ନିଜେ ବି କଣ୍ଟାକ୍ଟ କରିକି ଗଲେ ସେସବୁ ଟିକେ ଅଧିକା ଇଏ ହ ରହେ।